ଉଁ ଆପଣ ଏବେ କଣ କରୁଚନି?
କିଛି ନାହିଁ ପାଗ ତ ବି ବର୍ଷା ଦିନ ଚାଲିଚି ତ ପାଗ ଭଲ ଦେଇଚି ତ ବାହାରେ ବସିଚି ଥଣ୍ଡାରେ। ଆପଣ କଣ କରୁଛନ୍ତି?
ମୁଁ ଏବେ ଆମ୍ ବାହାରେ ବସିଚି। ବର୍ତ୍ତମାନ୍ ଆମ ଇଆଡ଼େ ବି ବର୍ଷା ହଉଚି ପାଗ ବହୁତ୍ ଥଣ୍ଡା ଦେଇଚି। ତ ମୁଁ ବି ଆଡ଼େ ବାହାର ଆଡ଼େ ଆମେ ଟିକେ ପଡ଼ିଆ ଆଡ଼େ ଆଇଚୁ ବସିଚୁ ଆଉ ଆପଣଙ୍କ କ କଥା ମନେପଇଲା ମୁଁ କହିଲି ଲଗେଇ ଦବା ଟିକେ ଭଉଣୀଙ୍କ ସହିତ କଥା ହେଇଯିବା ଆଉ।
ଆଜ୍ଞା। ତ ଆଜି ଆମେ କୋଉ ଟପିକ୍ ଉପରେ କଥାହବା?
ଆପଣ କୁହନ୍ତୁ ଆପଣଙ୍କ ଆପଣ ତ ମୁଁ ଯଦି ଭାବୁଚି ନାରୀ ସୁରକ୍ଷା ଉପରେ ଆମେ କ ଥା ହବା ଦରକାର୍।
ଆଜ୍ଞା ଆଜ୍ଞା ନାରୀ ସୁରକ୍ଷା ତ ନିହାତି ଦରକାର୍ ଆମ ସମାଜ ପାଇଁ।
ହଁ ଯେହେତୁ ଆପଣ ନାରୀ ତ ପ୍ରଥମେ ଆପଣ କିଛି କୁହନ୍ତୁ ଯେ ମାନେ ନାରୀ କି କଉଟା ଅଭାବ ରହୁଚି ଆମ ମାନେ ଭାରତରେ? ଯଉଥିପାଇଁ କି ନାରୀ ସୁରକ୍ଷା ମାନେ ମାନେ ଆଜି ଯାଙ୍କେ ବି ନାରୀ ମାନେ ଭାବୁନାହାନ୍ତି ଯେ ଆମେ ରହୁଚୁ ସୁରକ୍ଷିତରେ।
ଆଜ୍ଞା ଓ ତ ଆ ଆପ୍ ଆପଣ ଦେଖିଥିବେ ଆଗୁରୁ ତ ବହୁତ୍ ପ୍ରକାରେ ମାନେ ନାରୀକୁ ନିର୍ଯାତନା ଦଉଥିଲେ କି ଅନ୍ ମାନେ ନାରୀ ଆଗକୁ କିଛି କରିପାରିବନି ତ ସିଏ ଏବେ ପାଠ ତାକୁ ପଢେଇବାନି ତ ଏମ୍ ଏମିତି ଆଗରୁ ଲୋକମାନଙ୍କ ଚିନ୍ତାଧାରା ଥିଲା କି ଝିଅ ମାନେ କେବଳ ଝିଅ ମାନେ ଝିଅ ମାନଙ୍କ ଜନ୍ମ କେବଳ ଘର କାମ କରିବା ଆଉ ଶାଶୁ ଘରକୁ ଯିବା ଏତିକି ତାଙ୍କ ମାଇଣ୍ଡ୍ ରେ ଥାଏ ଆଗୁରୁ। କିନ୍ତୁ ଏବେ ଆପଣ ଦେଖିବେ ଏବେ ତ ଅ- ତ ସେମିତି କରୁଥିଲେ ଆଉ ପିଲ୍- ଝିଅ- ଝିଅ ମାନଙ୍କୁ ପାଠ ପଢେଇବାକୁ ଛ୍ ଥିଲେ କିନ୍ତୁ ଏବେ ଆପଣ ଦେଖ୍ ଖନ୍ତୁ ସେଇ ନାରୀ ଏବେ ବି ଏବେ ମାନେ ଏରୋପ୍ଲେନ୍ ଚଲଉଚି ଟ୍ରେନ ଚଲଉଚି ଆ ଆଉ ବହୁତ୍ କିଛି ବି କରିପାରୁଚି ଆଉ ଆମ ରାଷ୍ଟ୍ରପତି ବି ଦେଖନ୍ତୁ ଦ୍ରୌପଦୀ ମୁର୍ମୁ। ସିଏ ବି ସିଏ ବି ଏବେ ନାରୀ ହେଇକି ବି ସିଏ ପୁରା ଦେଶ ଚଳଉଛନ୍ତି ନାରୀକୁ ଦୁର୍ବଳା ଯଉ ମାନେ ଭାବୁଥିଲେ ତ ନାରୀ ଏବେ ସେଇଆ ନୁହୁଁ।
ନୁଆ ତଥାପି ମତେ ସେତିକି ଲାଗେ ନାରୀ ମାନେ ଆଜି ବି ମାନେ ସେ ମାନେ ଇଏ ନା ମାନେ ଏତେ ବି ମାନେ ଇଏ ନାହାନ୍ତି ଯେ ସେ ମାନେ ଆଜ କାଲି ମାନେ ଦେଖନ୍ତୁ ଆପଣଙ୍କୁ କେତେ ବି ଇଏ ହଉଥିବ ନା ଉ ମାନେ।
ଆଜ୍ଞା ଯୋଉ ଆପଣ କହିଲେ କି ମାନେ ନାରୀ ସୁରକ୍ଷିତ ରହିପାରୁନି ଏବେ ଏବେ ବି।
ହଁ ମାନେ ଦେଖନ୍ତୁ ଆମେ ପୁଅ ପିଲା। ଆମେ ଦଶଟା ବାରଟା ରାତିରେ ଆମେ ବୁଲେଇ ପାରୁଛିବୁ ବାହାରେ। ତ ଗୋଟିଏନାରୀ। କେବେ ବି ରାତି ନଅଟା ପରେ ବାହାରେ ବୁଲି ପାରୁଚି
ସେମିତି ତ ଆଗରୁ ଆଜ୍ଞା ତ ଗାଁ ରେ ସେମିତି ନାଇଯ ଝିଅ ମାନଙ୍କୁ ସେମିତି ଭାବୁ। ଥିବେ ଘରୁ ଛାଡୁ ନଥିବେ କିନ୍ତୁ ଆମର ଏଠି ପ୍ରାୟ ଦେଖିବେ ସହରା ଅଞ୍ଚଳରେ ତ ନା ଝିଅ ମାନ ତାଙ୍କର ଡ୍ୟୁଟି ସରିଛି ସାଢେ ଦଶଟା ହଉ କି ସାଢେ ନଅଟା ବେଳକୁ କି ଦଶଟାର। ଆଠଷ୍ଟ ଡ୍ୟୁଟି ସରିଛି। ସେ ଘରକୁ ଆସୁଛନ୍ତି ଘରକୁ ସେତିକି ବେଳକୁ ଫେରୁଛନ୍ତି ତ ନାରୀ କ ଦୁର୍ବଳ ଭାବିଲେ। ହିଁ ମାନେ ସେ କିଛି କରିପାରିବନି ଆଉ ଯତି ଗୋଟିଏନା ଆପଣ ବି ଦେଖିବେ ଆଜିକାଲି ତ ସେଲ୍ଫ ଡିଫେନ୍ସ ବି ଶିକଖା ହଉଛି ନାରୀ ମାନଙ୍କୁ ଝିଅ ମାନଙ୍କୁ କେମିତି ଜଣେ ବି ବାହାର ଲୋକ ଆ ତା କଲେ ତ ନିଜ ନିଜକୁ କେମିତି ରକ୍ଷା କରିପାରିବ ସେ ସବୁ ବି ଏବେ ଟ୍ରେନିଂ ଦିଆହଉଛି। ଆପଣ ଦେଖନ୍ତୁ ପ୍ଲସ ଟୁରେ ବି ଝିଅ ମାନଙ୍କୁ ଦେଖୁଥିବେ କି ତାଙ୍କୁ ସେଲ୍ଫ ଡିଫେନ୍ସ ଟ୍ରେନିଂ ଦିଆହେଉଛି। ତ ପ୍ରାୟ ସବୁ ତ ସୁବିଧା ବି କରୁ ସବୁ ଶିକ୍ଷା ଦଉଛନ୍ତି କି କେମିତି ନାରୀ। ସୁରକ୍ଷିତ ହେଇପାରିବ ଅନ୍ୟମାନାନଙ୍କ ଭରସାରେ ନୁହେଁ ନିଜ ଭରସାରେ କେମିତି ନିଜକୁ ରକ୍ଷା କରିପାରିବୋ।
ହୁଁ। ଆପଣ ସେଇଟା ବି ଠିକ୍ କଥା କହୁଛନ୍ତି ନାରୀ ମାନଙ୍କ ଆକ୍ଚୁଆଲି ମାନେ ମତେ ବି ଲାଗୁଛି ଏବେ।
ଆଜ୍ଞା।
ମୁଁ ଆପଣଙ୍କୁ ଯୋଉ କହିଲି ନାରୀ ସୁରକ୍ଷିତ ରହିପାରନି ଦେଖନ୍ତୁ। ଆପଣ ସିନା କହିଦଉଛନ୍ତି ସହରରେ ବୁଲି ଯାଉଛନ୍ତି କିନ୍ତୁ ଆପଣ ବି। ଏବେ ବି ମାନେ ଦେଖୁଥିବେ ମାନେ ନାରୀ ନିର୍ଯାତନା ଏବେ ବି ଚାଲିଛି
ଆଜ୍ଞା କିଛି କିଛି ଜାଗାରେ ଏବେ ବି ସେମିତି ଆଜ୍ଞା।
ହଁ ଆପଣ ଯୋଉ କହିଲେନି ସେଲ୍ଫ ଡିଫେନ୍ସ ଶିଖା ହଉଛି ସମସ୍ତଙ୍କୁ ନାରୀ ମାନକୁ। ଏ ସେଲ୍ ଦେଖା ଡିଫେନ୍ସ। ଶିଖା ହେଲା ପରେ ବି ମାନେ ନାରୀ ମାନେ ମତେ ଲାଗେ ଯେ ସୁରକ୍ଷିତ ନାହାନ୍ତି ଏବେ।
ଆଜ୍ଞା ଆପଣ ଯୋଉ କଥା କହୁଛନ୍ତି ତ ତାର ଏଜ୍ଜାମ୍ପୁଲ ତ ହଉଛି ତାଙ୍କ ଶାଶୁଘର ଦେଖିଥିବେ କିଛି ଜାଗାରେ ମାନେ ତାଙ୍କ ଗୋଟେ ଝିଅ ବାହା ହେଇକି ଯେତେବେଳେ ତା ଶାଶୁ ଘରକୁ ଯାଉଛି ତ ସେଇଠି ସେ ବହୁତ ମାନେ କିଛି ବହୁତ କିଛି ସହୁଛି ତାକୁ ବହୁତୁ ଖରାପ କଥା ବି କହୁଛନ୍ତି ତ ସେଇ ନାରୀ ବହୁତ ଭାଙ୍ଗି ପଡୁଛି। ଏମିତି ବି ଥାଏ କିଛି ଶାଶୁଘରେ ଆଉ ଯୌତୁକ ନାଁରେ ବି ମାରି ବିି ଦଉଛି ଛନ୍ତି ସେ ଝିଅଟାକୁ।
ହୁଁ।
ଆଜ୍ଞା ତ ଏଇ କ୍ଷେତ୍ରରେ ତ ନାରୀ ସୁରକ୍ଷିତ ନୁହେଁ।
ହୁଁ ଏ କ୍ଷେତ୍ର ବି ନାରୀ ସୁରକ୍ଷିତ ନୁହେଁ ତାପରେ ମାନେ ଦେଖନ୍ତୁ ଇଏ ତ ଗୋଟେ ପ୍ରକାର ମାନେ ସ ଆପଣ କହିଲେ ଯୋଉ ମ୍ୟାରେଜ ପର କଥା। ହୁଁ ବାହାଘର ପୂର୍ବରୁ ବି ମାନେ ଦେଖନ୍ତୁ ଗୋଟିଏ ନାରୀ ଯାହା ଚାହୁଁଥିବ ସେଟା ବି ମାନେ ସେମାନେ ନିଜସ୍ୱ ଇଚ୍ଛାରେ ବି ସେମାନେ କିଛି କରିପାରନ୍ତିନି। ମାନେ ଗୁ ସେ ଝିଅ ଯାହା ଚାହୁଁଥିବ ତାକୁ ଘର ଲୋକ ସେୟା କରିବାକୁ ଦିଅନ୍ତି ନି। ବହୁତ ମାନେ ମୁଁ ସେଇଟା ବହୁତ ଦେଖିଲିଣି ସେମିତିୟା ଘଟଣା।
ଆଜ୍ଞା ତ କିଛି ଥାଆନ୍ତି ନା କି ଯୋଉମାନେ ଅ ଝିଅକୁ ଜଲ୍ଦି ବାହାଘର କରିଦିଅନ୍ତି କି ମାନେ ଯେମିତି ଗୋଟେ ଛିଅର ବାହାଘର ହେଇଗଲେ ଗୋଟେ ବୋଝ ଯିବ। ତ ସେଇ ଚାପରେ ସେଇ ଝି ଝିଅ ଜଲ୍ଦି ବି ବାହାଘର ହେଇଯାଏ ତାର ବି ଯଦି ଆଗକୁ କିଛି ସ୍ୱପ୍ନ ଥାଏ। ତ ସେ ତାକୁ ପୂରଣ ନ କରିକି ଘର ଲୋକଙ୍କୁ ପ୍ରେସର ରେ ସେ ବି ବାହାଘର ହେଉ ବାହାଘର ତାଙ୍କର ବି କରେଇ ଦେଇଥାନ୍ତି।
ହୁଁ। ଉଁ ଦେଖ ଆପଣ ତ ବି ଗୋ ଜଣେ ନାରୀ ତ ଆପଣଙ୍କୁ କଣ ନାଗେ ଆପଣ ନା ନାରୀ ଜନମ ପାଇଁ ଖୁସି ଅଛ ନା? ମାନେ ଆପଣଙ୍କୁ ଲାଗେଜେ ମତେ କଣ ପାଇଁ ନାରୀ ଜନ୍ମ ଦିଆ ହଉଥିଲା।
ନା ଆପ ମାନେ ଯେତିକି ମାନେ ଏଇ ସୋସାଇଟି ରେ ଭାବୁ ଅଛନ୍ତି କି ନାରୀ ଦୃର୍ବଳା ସେ ସବଳା ନୁହେଁ ତ ସେଟା ଭାବିବା ଭୁଲ। କାହିଁକି ନା ନାରୀ ମାନେ ତ ଏବେ କି ବହୁତ କିଛି କରିପାରୁଛନ୍ତି ଦେଖ ଆଉ ନାରୀ ମାନେବି ମଧ୍ୟ ଫୁଟବଲ ଖେଳୁଛନ୍ତି ବ୍ୟାଡମି ଟନ୍ ଖେଳୁଛନ୍ତି ତ ତାଙ୍କୁ ଛୋଟ ଭାବିବା କମ୍ ନୁହଁ ତ ସେଇଟା ମାନିବା ଉଚିତ ନୁହଁ।
ହୁଁ।
ମୁଁ ବି ଗୋଟେ ନାରୀ ତ ଘରେ ଯେତେବେଳେ ଆମର ବି କହିଲେ ଝିଅ ହେଲା ବହୁ ମାନେ ସମସ୍ତେ ଖୁସି ହେଲେ ଆଉ ଯେତେବେଳେ ବି ଯଦି ବି ଯୋଉ ଘରେ ପୁଅ ହଉ ମାନେ ପୁଅ ନାହିଁ ତ ଗୋଟେ ଝିଅ ହିଁ ନିଜେ ଚା କିରି କରିକି ନିଜ ବାପା ମାଙ୍କୁ ଭରଣ ପୋଷଣ କରିଥାଏ ବାପା ମାଙ୍କ କଥା ବୁଝିଥାଏ। ଆଜ୍ଞା ତ ପା ଆଜ୍ଞା।
ଆପଣ ଆପଣଙ୍କ ମାନେ ବାପା ମାଙ୍କର କଣ ଭାଇ ଅଛି ନା ଆପଣ ଏକା ଝିଅ।
ନା ଭାଇ ଅଛି।
ନାଁ ସାନ ଅଛି ନା ବଡ?
ଆଜ୍ଞା ସାନ ସାନ।
ତ ମାନେ ଦେଖନ୍ତୁ, ଆପଣ ମାନେ ଗୋଟେ କଥା ଭାବନ୍ତୁ, ଆପଣ ପୁଅଙ୍କୁ ବେଶୀ ଆପଣଙ୍କ ଘରେ ପ୍ରାଓରିଟି ଦେଉଛନ୍ତି ନା ଆପଣଙ୍କୁ।
ନା ଆମର ସେମିତି ନାହିଁ, ପୁରା ଦି ଜଣଙ୍କୁ ସମାନ ଭାବରେ ପ୍ରାୟୋରିଟି ଦଉଛନ୍ତି।
ଏ ତ ସେଟା ତ ବହୁତ ଭଲ ହେଲା।
ଆଜ୍ଞା କିନ୍ତୁ କିଛି କିଛି ଘରେ ଥାଏ, କି ଝିଅ ମାନଙ୍କୁ ଭାବିଥାନ୍ତି କି ସେ ବାହା ହେକି କିଏତ ଚାଲିଯବ ତ, ତାକୁ କାଇଁ ଏତେ ଇଏ କରିବା ତ ପୁଅ ଯେହେତୁ ପୁଅ ପାଖରେ ରହିକି ସେ ପୋସିବ ଆମକୁ, ଏମିତି ବି କିଛି ଭାବିଥାନ୍ତି। ହେଲେ ବି ଯଦି ସେଇ ପୁଅ ବି ବଡ ହେଇକି ଦିନେ ବାପା ମାଙ୍କୁ ଘରୁ କାଢି ଦଉଛି! ଛି ତ ତାହେଲେ କି ଲାଭ ଏଥେରେ ତ ଝିଅକୁ ଯୋଉ ମାନେ ଦୁର୍ବଳ ଭାବ ଭାବୁଛନ୍ତି କି ଭାବୁଛନ୍ତି କ କିଛି ହବନି ତ ସେଟା ବି ଭାବିବା ଭୁଲ।
ହୁଁ ହଁ ଆପଣ କଥା ବି ବହୁତ ମାନେ ମତେ ଭଲ ଲାଗୁଛି। ଆପଣ ଏସବୁ କଥା କହୁଛନ୍ତି ଆପଣ ବି ମାନେ ଦେନେ ବହୁତ ସାରା ଝିଅ ଅଛନ୍ତି ଯୋଉମାନେ କି ଭାବୁଛନ୍ତି ମୁଁ କଣ ପାଇଁ ନାରୀ ଜନ୍ମ ପାଇଲି।
ଆଜ୍ଞା, ଆଜ୍ଞା ତ ସେ ସବୁ ହିଁ ମାନେ ସେମାନେ ଆଜ୍ଞା ତ ସେ ସବୁ କୁ ଅନ୍ୟ ମାନଙ୍କ କଥା ଶୁଣିକି ହଉ, କି ନିଜେ ସେ ସବୁ ଭାବିକି ଅଧିକ କିଛି ଭାବିକି ସେମିତି ଭାବି ଥାନ୍ତି, କିନ୍ତୁ ସେମିତି ତ ଭାବିବା ଭୁଲ, ଗୋଟେ ଝିଅ ଚାହିଁଲେ ମାନେ ପୁରା ତଳକୁ ଦବି ପାରିବ, ଗୋଟେ ଝିଅ ଚାହିଁଲେ ପୁରା ମୁଣ୍ଡ ଉପରୁକୁ କରିକି ବି ଚାଲିପାରିବ। ସେଇଟା ତା ମନୋବଳ ଦୃଢ ଥିବା ଦରକାର। କ୍ଯାରିକି ସେଇଟା ସେ କରିପାରିବ କରିପାରିବ ମାନେ କରିପାରିବ ତ ଏତିକି ମନରେ ଦୃଢ ସାହସ ଥିଲେ ତ ନାରୀ କେତେ ବାଟ ଆଗକୁ ବି ଯାଇପାରିବ, ବହୁତ ବାଟ ଆଗକୁ ଯାଇପାରିବ।
ହୁଁ ହୁଁ ଆ ଆପଣଙ୍କ କଥାଟା ବି ଠିକ୍ ରହୁଛି ବହୁତ ମାତ୍ରାରେ କାହିଁକି ନା ନାକ ସିର ଇଚ୍ଛା କୁ ନେଇକି ମାନେ ନାରୀ ବାଟ ଚାଲିପାରିବ ଆପଣଙ୍କ କଥା ଏଇଆ?
ଆଜ୍ଞା
ହୁଁ, ସେଇଟା ମାନେ ଗୋଟେ ନାରୀ ଭାବିବା ଦରକାର ମାନେ ମୁଁ ଝିଅ ହେଲେ ବି ମୁଁ ସବୁ କିଛି କରିପାରିବି
ଆଜ୍ଞା।
ହଁ, ଆଛା ଆପଣ ଆପଣଙ୍କୁ କଣ ଲାଗେ ମାନେ ଯେମିତି ମାନେ ଆପଣ ଯୋଉ କହୁଛନ୍ତି ମାନେ ନାରୀ ସବୁ କରିପାରିବ, ଆପଣଙ୍କର ଲାଇଫ୍ ରେ ଇଚ୍ଛା କଣ ଅଛି?
ଆଛା ମୁଁ ତ ମୋର ତ ଇଚ୍ଛା ଅଛି ମାନେ ଟିଚିଂ ଲାଇନ୍ ରେ ଯିବାକୁ ଯେମିତି ଜଣେ ଶିକ୍ଷକ କାମକୁ କୁ, ଛୋଟ ବାପା ମାଙ୍କ ପରେ ଜଣେ ଆମ ଦାଇତ୍ୱ ନବାକୁ ତ ଶିକ୍ଷକ ହିଁ ଥାଆନ୍ତି ତ, ଯେ ସେମିତି ତ ଶିକ୍ଷକ ହିଁ ଛୁଆକୁ ଛୋଟ ରୁ ବଡ କରିଥାଏ। ତାଙ୍କ ଭବି ଭବିଷ୍ୟତ ବି ଗଡିଥାଏ ତ ସେଇ ଜଣେ କି ଶିକ୍ଷକ ଟା ବି ହବା ବହୁତ ଭଲ କଥା ବଡ କଥା ଆମେ ନିଜେ ଛୁଆଙ୍କୁ ଛୋଟ ରୁ ବଡ କରିବା। ଆଉ ତାଙ୍କ ଭ ଭବିଷ୍ୟତରେ ଭବିଷ୍ୟତ ଚାହିଁବା ନବା ତ ଏଇ ଏଇଟା ହିଁ ବହୁତ ଭଲ ବାଟ। ବୋଲି ମୁଁ ଭାବେ ତ ଏଇ ବାଟକୁ ହିଁ ବାଚିଛି
ହୁଁ ତାପରେ ମାନେ ଆପଣ ଭାବୁଛନ୍ତି। ଆପଣ ନା ମାନେ କେବଳ ଝିଅ ମାନେ ଯୋଉଠି ପଢୁିଥିବେ ଆପଣ ତାଙ୍କୁ ପଢେଇବେ? ନା ପୁଅ ଝିଅ ଯୋଉଠି ମିଶିକି ପଢିଇଥିବେ ଆପଣ ସେଠି ପଢେଇବେ
ନାଁ ସେମିତି କିଛି କଥା ନାଇଁ ତ ପୁଅ ଝିଅ ବି ମିଶିକି ପଢିଲେ ତ ସେଇଟା ଭଲ କଥା ଆଉ ଖାଲି ଝିଅ ବି ରହିଲେ ସେଇଟା ବି ଭଲ କଥା। ଥା ତ ଯଦି ବି ଯୋଉ ଦେଖିବେ ପ୍ରାୟ ଜାଗାରେ ଏମିତି ଥାଆନ୍ତି ପୁଅମାନେ ଅ ଝିଅମାନଙ୍କୁ କମେଣ୍ଟ ପାସ୍ କରିଥାନ୍ତି ଆଉ ମ୍ୟାମ୍ ମ୍ୟାମ୍ ମାନଙ୍କୁ ବି କରିଥାନ୍ତି ତ ଏଇ କ୍ଷେତ୍ରରେ ଆମେ ଯଦି ସେଇ ପିଲାଙ୍କୁ ଗାଳି ଦବା ଅପେକ୍ଷା କି ତାଙ୍କ ନାଁରେ ଦୋଷ ଦବା ଅପେକ୍ଷା ଖିଆ ଆମେ ଯଦି ତାଙ୍କୁ ସେ କଥାକୁ ଭଲ ଭାବରେ ବୁଝେଇ କି କହିଦିଅନ୍ତେ ତ ସେ ପିଲା ସେ ଆଉ ଭୁଲ୍ କେବେ କରନ୍ତାନି।
ହୁଁ ହିଲୁମ୍ ମାନେ ମତେ ଲାଗୁଛି ଆଜି କାଲି ମାନେ ଝିଅ ଦୁର୍ବଳ ହେଇନାହାନ୍ତି କିନ୍ତୁ ମାନେ ପୁଅଙ୍କର ଅତ୍ୟାଚାର ବେଶୀ ବଢିଯାଇଛି?
ଆଜ୍ଞା ଏମିତି ତ କିଛି ଜାଗାରେ ହଉଛି ହି ଆଉ କେବେଚି ଥିବେ କିଡନାପ୍ ଫେରିକା ବି ଆଜ୍ଞା
ଆଜି କାଲି ଆ ପିଲାମାନୋନେ ଆଉ ମାନେ ଶିକ୍ଷକ ଶିକ୍ଷୟିତ୍ରୀ କୁ ମାନୁନାହାନ୍ତି।
ଆଜ୍ଞା ତ ସେଟା ବି ଭୁଲ କଥା ଯଦି ଛୁଆ ମାନୁନାହାନ୍ତି ତ ତାଙ୍କୁ ସେ ସବୁ ବୁଝେଇବା ଯଦି ନ ବୁଝେଇବେ ଯଦି ନ ମାନିଲେ ତ ଘର ଲୋକଙ୍କୁ କହିବା। ଘର ଲୋକ ଆମ ଏ ସିନା ବାହାର ଲୋକ ହି କିଛି କହିପାରିବେନି ତ ଘର ଲୋକ ତାଙ୍କୁ କହିଲେ ସି ସୁଧୁରରି ଯିବେ, ସେ ସୁ ଧୁରି ଯିବା ବି କଥା।
ହୁଁ ମାନେ ଆଜିିକାଲି ମୁଁ ବି ଯେତିକି ଦେଖୁଛି ହୁଁ ମାନେ ମୁଁ ବି କହୁନି ଯେ ମାନେ ମୁଁ ବି ଭଲ ପିଲା ବୋଲି। ମାନେ କିନ୍ତୁ ଆଜିଯାଙ୍କେ ମୁଁ ଜନ୍ମ ହେଲା ଦିନ ଆଜିଯାଙ୍କେ କୌଣସି ଝିଅଙ୍କୁ ଆଜି ମୁଁ ଖରାପ କଥା କହିନି। ଆପଣଙ୍କ ସହିତ କଥା ହଉଛି ବୋଲି ଆପଣ ଭାବୁଥିବେ କାଳେ ମାନେ ମୁଁ ଫୁଟାଣି ମାରିଥିବି। ଆଜି ଯାକେ ମାନେ କୋଉ ଝିଅକୁ ମାନେ ଖରାପ୍ କଥା ମୁଁ କହିନି ମାନେ ମୁଁ ମାନେ ଦେଖନ୍ତୁ ଆଜି ମାନେ ଖରାପ୍ ଭାଷା ତ ସମସ୍ତେ କହୁଛନ୍ତି କିନ୍ତୁ ସେଟା ଆମେ ଆମେ ସାଙ୍ଗ ମାନଙ୍କ ସହିତ ଥିଲାବେଳେ କଥା ହେଲେ ଚଳିବ ତାବେଲି ନା ବି ଆମେ ଝିଅ ଯାଉଥିବ ଆମେ ସବୁ ଷ୍ଟ୍ରାଇଲ୍ ମାରିକି ଶୋଧିବା କାହାକୁ ସେଟା ବହୁତ୍ ମାନେ ଖରାପ କଥା
ଆଜ୍ଞା
ମୋ ସାଙ୍ଗ ମାନଙ୍କ ସହିତ ମୁଁ ଯେତେବେଳେ ମିଶେ ସେମାନେ ମତେ କେହି କିଛି ମାନେ ମତେ କଣ ମାନେ ସମସ୍ତେ ଥିବେ ଚୁପ ଚାପ ଯେମିତି ଗୋଟେ ଝିଅକୁ ଦେଖିବେ ତ ସେମିତି ଶଧା ଆରମ୍ଭ କରିବେ ଝିଅକୁ ନ ଶୁଧିଲେ ବି ମାନେ ସେମାନେ ଗ ଟାଇଲ ମାରିବା ପାଇଁ ମାନେ ଗୋଟେ ଇଏ କରନ୍ତି ଆଉ
ଆଜ୍ଞା ତ ବିନା ଦୋଷରେ ବି କାହାକୁ କିଛି କହିବାଟା ତ ବହୁତ ବଡ ଖରାପ ଜିନିଷ ହେଇଥାଉ ପା ପ ହୋଇ ମଧ୍ୟ ହେଇଥାଏ ତ ଏଇଟା ଏମିତି କରିବା ତ ବହୁତ ବହୁତ ଭୁଲ କଥା ଆଉ ଯଦି ବି ଯୋଉ ବାପା ମା ମାନେ ନିଜ ଛୁଆଙ୍କୁ ଏମିତି କରୁଥିବାର ଦେଖୁଥିବେ ତ ସୁଧାରିବା ହିଁ ବହୁତ ଦରକାର କାହିଁକି ନା ସିଏ ଯଦି ଆଜି ଅନ୍ୟ ଜଣଙ୍କୁ କହୁଚି ତ କାଲି ତାକୁ ବି କିଏ କହି ପାରେ କି ତାଙ୍କ ଘର ଲୋକ ବି କି ତାଙ୍କ ଭଉଣୀ କି ବି କିଏ କହିପାରେ ତ ସେ ସବୁ ବୁଝିବା ଦରକାର ପିଲାମାନେ ଆପଣ ଯେମିତି କହିଲେ କି ସାଙ୍ଗସାଥି ଭିତରେ ଯାହା କହି ଦଉଛନ୍ତି ଚଳିବ କିନ୍ତୁ ବାହାରେ କି ଅନ୍ୟ କୋଉ ପିଲାଙ୍କୁ କିଛିମଙ୍କୁ କହିବା ତ ସେଇଟା ତ ବହୁତ ବଡ ଭୁଲ କଥା
ହୁଁ କାରଣ ଦେଖନ୍ତୁ ସମସ୍ତଙ୍କର ମାନେ ରହିବାର ଅଧିକାର ଅଛି ସମସ୍ତଙ୍କୁ ସମାନ ଅଧିକାର ଦବାରେ ବି ମାନେ ତାଙ୍କର ଦରକାର ର ନା ସମସ୍ତଙ୍କୁ ସମାନ ଅଧିକାର ଦବାର ଅଛି କାଇଁ ଜଣେ ଏମି ଏମିତି ଦିଲ୍ ହଉ କାଇଁନା ବହୁତ୍ ଝିଅ ଭାବନ୍ତିଯେ, ମାନେ କଁ କଇଲ? ଆମେ ମାନେ ଝିଅ ଜନମ ପାଇଁ ବହୁତ୍ ପାପ ମାନେ ଦେଖନ୍ତୁ ମୁଁ ତ ବୋହୁତ୍ ଲୋକଙ୍କ ପାଟିରେ ଶୁଣିଚିଯେ ମୁଁ ବହୁତ୍ ଝିଅ କୁହନ୍ତି ମୁଁ ଝିଅ ଜନମ ପାଇଚି ମାନେ ବହୁତ୍ ପାପ କରିଛି। ମା ଯେ ଜନ୍ମଧାରୀ। ଅତ୍ୟାନ୍ତ ଆହୁରି ଭଲ ହେଇଥାନ୍ତା ବୋହୁତ୍ ଜଣ ଭାବନ୍ତି। ଯଉ ଆପଣଙ୍କର ତ ସେମିତି